ହାଲୋ।
ହାଲୋ ଶୁଭୁଚି। ଏଇ ଟିକେ ବସ ଛି ଆଉ।
ଆଉ ଗାଁକ
ଗାଁ କୁ ଯାଇନି। ଗାଁ ଏଇଥିରେ ତ ହଁ ଏଇ ଥିରେ ଭୁ ଭୁବନେ ସରରେ ରଜ ମନେଇଦେଇ। ଛା ଅଉଁ।
ଭୁବନେଶ୍ୱର ରଜ ବି ଭଲ ଲାଗୁଚି ଯେ।
ହୁଁ।
ମୁଁ ଜାଣିଚି ଭୁବନେଶ୍ୱର ରେ ଭଲ ହଉଚି କିନ୍ତୁ ଗାଁ କୁ ଟିକେ ପଳଉଚି ଗାଁ କୁ ଗଲେ ଟିକେ ସମସ୍ତଙ୍କି। ଦେଖୁଚ ଏ ରଜ ସମର ର। ସେଠି ହଉଛି ସମସ୍ତେ ଆସୁଛନ୍ତି।
ହଁ ହଁ ହୁଁ।
ସେ ପଳେଇଯାଏ ଆଉ।
ହଁ ଲେକିନ ଏଇ । ତ ମୁଁ ଗଲିନି ଆରବର୍ଷ ଯାଇ ତା ପୂର୍ବ ବର୍ଷ। ଯାଇଥିଲି ଆମର ବି ମାନେ ସବୁ ଭଉଣୀ ମାନେ ସବୁ ଝିଅ ମାନେ ସେମାନେ ବାହାହେଇନାହାନ୍ତି। ମାନେ ସେ ଆମର ସମ୍ବଲପୁର ନା ସିଆଡେ ସମସ୍ତେ ମାନେ ସେମ ସେମ ଶାଢ଼ୀ ସମ୍ବଲପୁର। ଶାଢୀ ପିନ୍ଧିବେ ଦୋଲି କରିବେ ସମସ୍ତେ ମାନେ ମିଶିକି କରିବେ ବଢିଆ ମଜା ଲାଗେ।
ହଁ ଆଉ ଗଲନି।
ଗଲିନି ଇଛା ହେଲାନି ଗଲିନି ଯାଇଥିଲି ଏବେ ମଝିରେ ଏତେ ବାଟ ଆଉ ଥରେ ଏତେ ବାଟ ଗଲା ହେବାକୁ ଖରା ରେ ଇଚ୍ଛା ହଉନି ଯିବା ପାଇଁ।
ଏ ବର୍ଷ ବହୁତ ଖରା ହଉଚି।
ଖରା ବି ବହୁତ ରଜ ଟାଇମରେ ଟିକେ ବର୍ଷା ହେଇଥିଲେ ଭଲ ଲାଗିଥାନ୍ତା ଖରା ବେଶୀ ହେଇଛି ନା।
ରଜକୁ ସେତେବେଳେ ସବୁବେଳେେ ମେଘୁଆ ପାଗ ହୁଏ ଏବେତ ଆଉ ମେଘୁଆ ପାଗ ନାହିଁ।
ନା ନା।
ଆଉ ରଜ ଭଳିଆ ଆଗ ଭଳିଆ କଣ ଲାଗୁଛି ଆଉ।
ରଜ ରଜ ଭଳିଆ ହି ଲାଗିଲାନି ଖରାକୁ।
ତାର ଆଉଚି ଆଉ।
ନା ଲୋ।
ଆମର ଅ। ମୁଁ ଯେତେ ଜାଲେ ଟିକେ ଗାଁକୁ ଯାଏ ରଜକୁ । ତମର ତ ଭଉଣୀ ମାନେ ସବୁ। ହେଲେ ଦେଖା ହେଲା।
ଗାଁ କୋଉଠି ଯେ।
ଆମର ନୟାଗଡ଼ ଜିଲ୍ଲା। ନୟାଗଡ଼ ଜିଲ୍ଲା । ରଣପୁରୁ।
ହଁ ହ ସମସ୍ତଙ୍କ ସାଙ୍ଗରେ ମାନେ ଭେଟ
ହଁ ଏଇ ଖରା ଛୁଟି ହେଲେ ସମସ୍ତେ ତ ଟିକେ ଭେଟ ହୁଏ ଆଉ
ହୁଁ ରଜରେ ସବୁ କରୁ ପିଠା ପାଣ
ରଜରେ ଆମର ପ୍ରଥମ ପହିଲି ରଜ ଦିନ ଆମର ହେଇଥିଲା ସବୁ ଜନ୍ତଣୀ ପୋଡ ପିଠା ହେଇଥିଲା।
ହୁଁ।
ତାପରେ ଇଟିଲି ପିଠା।
ଆଉଗୋଟେ ଜିନିଷ ବି ଆମେ ସବୁ ସେ ବଡବାପା ସବୁ ଅଛନ୍ତି। ଦଦେଇ ଅମର ସବୁ ରଜରେ ଖାଏ ଡକାଡକି ଏ ସମସ୍ତଙ୍କ ଘରେ ଆମେ
ସେମାନଙ୍କୁ ଡ ଡକାଡକି କରି
ଡକା ଡକି କରିକି। ହଁ ଜଲଖିଆ ଭାତ
ହୁଁ ହୁଁ।
ସକାଳେ ଜଳଖିଆ କରନ୍ତି, ଥରେ ଭାତ ହୁଏ। ହଁ ହଁ ରାତିରେ ତ ଖିଆ ହୁଏ ରଜ ରଜରେ ତ ରାତିରେ ଖାଇବା ପିଇବା ନାହିଁ ଯାହା ଦିନ ବେଳେ ଖାଇବା ଆଉ। ଆଉ ତମ ପଟେ କଣ ସେମିତିି ହୁଏ?
ହଁ ଆମ ନାଇଁ ଆ ମେନ୍ ହେଲା ଆମ ପଶ୍ଚିମ ଓଡି ନୂଆଖାଇ ପର୍ବ ଟା ମାନେ ମେନ୍ ମାନେ ବଡ ପର୍ବ ରଜ ଇମ୍ପୋର୍ଟାନ୍ସ ଦିଅନ୍ତି ଯେ ହେଲେ ବି ଆମର ବଡ ପର୍ବ ହଉଚି। ଯୋଉ ନୂଆଖାଇ ପର୍ବଟା ହୁଁ। ଏଇଟା ବି ରଜ ପ ପା ପାଲନ କରୁଛନ୍ତି ଛୁଆମାନେ। ଝିଅ ମାନେ ସ୍ତ୍ରୀ ଲୋକ ମାନ ମାନେ ଧର ବଡ ବଡ ହଁ ମାନେ ମାନେ ଲେଡିଜ୍ ଯ ଯୋଉମାନେ ଅଛନ୍ତି ମାନେ ବାହା ହ ବାହା ସାହା ହେଇଛନ୍ତି, ସେମାନେ ଏତେ ପାଳନ କରୁନାହାନ୍ତି। ଏଇ ଝୁଅ ମାନେ ନୂଆ ଶାଢୀ ପିନ୍ଧିବେ। ସଜବାଜ ହେବେ ପିଠା ପଣା କରି ଖାଇବେ ଦୋଳି କରିବେ। ଏଣ୍ତି ମାନେ ଗଛ ଫଛ ଥିବ ସାଇଟ୍ ମାନଙ୍କରେ ଦୋଳି ଏଇ ନୂଆ ତିନି ତିତି ମାନେ ପାଲୁଛନ୍ତି ଆଉ।
ସେଇଟା ତ କିନ୍ତୁ ଆମ ପଟେ କଣ ହୁଏ ରଜରେ। ଆମେ ପୁରା ପାଦରେ ଚପଲ ପିନ୍ଧିକି ରହିବୁ ଆମର ଟୋଟାଲି ଦି ତିନି ଦିନ ଆଗ ଚପଲ ଖୋଲିବନି।
ଚପଲ ପିନ୍ଧିହବନି ମାନେ ଚପଲ ଟୋଟାଲ ପିନ୍ଧିବେନି।
ଚପଲ ମାନେ କାଢିବୁନି ଚପଲ ପିନ୍ଧିବୁ ହଁ ସେତେବେଳେ ସବୁ କଦଳୀ। ନଥିଲା ଏବେ ତ ଆଉ ନାହିଁ ହଁ କଦଳୀ ଚୋଲାରେ ପିନ୍ଧନ୍ତି ଆଉ ସେ ତ ଚାପଲ ଆଉ ଆଁମେ ପିଲା କ କିନ୍ତୁ ଆଜିକାଲି ଆଉ ପିଲାମାନେ ସେ ଜିନଷ ଆଉ କରୁନାହାନ୍ତି। ଆମେ ଯେମିତି ମାନିକି ରହୁଥିଲୁ ରା ଏମିତି ଖାଉନଥିଲୁ। ରଜ ତିନି ଦିନି ଆକ ଆମେ ହଉନଥିଲୁ ସେତିକି ପହିଲ ଦିନ ଆମେ ସଜବାଡି ହେଇକି ଗାଧେଇଥିବ ମୁଣ୍ଡ କି ଆମେ କୁଣ୍ଡେଇନୁ। ଏ ପହିଲି ରଜ ଦିନ ସନ୍ଧ୍ୟା ହେଇଛି। ରଜ ସଜ ବାଜା ସେତିକି ଆଉ ଆ ଗଲି ପିଲା ଆଉ ଏ ଦି ଯ ଭଳିଆ ବି ଗରମ ହଉଛି। ଏ ଗରମ ରେ ଯଦି ନ ପୁରା ଦିହ ଅଂଶୁଘାତ ହେଇଯିବ।
ପ୍ରବଳ ଏ ବର୍ଷ ବେଶୀ ଖରା। ପା ହେଲା ନା
ସେ ଖରା ହେଇଛି।
ହଁ ନା
ଏମିତି ବୁଲାବୁଲି ସେମତି ବୁଲାବୁଲି କରିିଆ ଆସିବା କଥା ଆଉ ଏଇ ଏତିକି ହେଲା ଗୋଟେ ଜିନିଷ ଏଇ ଖରା ଚୁଟି ଟା। ତ ସମସ୍ତଙ୍କର ଛୁଟି ର ଅଛନ୍ତି ସେଥିପାଇଁ ଆଉ
ଙ ଙ।
ଗାଁକୁ ସବୁ ଆସନ୍ତି ଏଇ ସମୟରେ ଆଉ।
ହୁଁ ଲମ୍ବା ଛୁଟି ରହେ
ଲବ ଆଉ ଏଇ ଯୋଉ ଆମର ଏ ଏକ୍ସମାସ ହଲିଡେ ହଉ ଦଶହରାକୁ ଆସନ୍ତି। ଆସଲେ ଖରା ଛୁଟି ରେ ସେମାନେ ଆସନ୍ତି ଖରା ଏଥିରେ ବଡ଼ ଆସନ୍ତା ବାଟ ହଁ।
ଆଉ ତର ମୋ ଝିଅ ବି ଝିଅ ବି କାନ୍ଦୁଥିଲା। ଯିବା ମାମା ଗାଁ କୁ ମନେଇବା କହୁଥିଲା ଯେ ମେନ ହେଲା ଖରାକୁ ଇଚ୍ଛା ହେଲାନି ଯେ ମାନେ ସେ ବସ ରେ ବସିକି ରାତ
ତମ ପଟ ତ ବେଶୀ ଖରା ହେଇଛି ଏ ବର୍ଷ । ଓ ହା । ଆମ ଏପଟେ ଯାହା ଅପେକ୍ଷା ପଶ୍ଚିମ ଓଡିଶା ପଟେ ବହୁତ ଜୋରେ ଖରା ହଉଛି ନା ଖରା ହଉଛି ଗରମ ହଉଛି । ଏମତି ଆଉ ଆ ତମେ ତମେ ମାନେ । ସେ ରହିଛି ଚାରିଆଡେ ବୁଲିଥିବ ଆଉ ।
ଚାରିଆଡେ କୋଉଠି ବୁଲି ହେଲା କି ବୁଲି ହେଲାଣି ପରା ଖରାରେ ସେ ଝିଅ ଖାଲି ଯାଇଥିଲା ପୁରୀ ଯାଇଥିଲା। ପୁରୀ ନନନ କନ୍ ସବୁ ବୁଲିକି ମତେ ଆଉ ଇଚ୍ଛା ହେଲାନି ।
ନାଇ ଇଏ ଖରାରେ ଆମେ ବି ବହୁତ କୁ ରଖିଥିଲୁ ବୁଲାବୁଲି କରିବାକୁ ଆମର ସେପଟେ ନୟାଗଡ ଯୋଉ ଫତେଗଡ ହରିକା ଅଛି । ଫତେଗଡ । ବୈଷ୍ମବ ଦେଵୀ ଏମିତି ସବୁ ଟିକେ ଇଚ୍ଛା ଥିଲା ଯିବା ପାଇଁ କି । ଏ ଖରା ଏତେ ଜୋର ହଉଛି କୁଆଡେ ଏଥିରେ ଯିବା ।
ଫତେଗଡ ରାମ ମନ୍ଦିର । ବୈଷ୍ଣୋବ ଦେବୀ ଏଠି ବହୁତ । ଇଛା ଯିବାକୁ ଯେ ଯାଇପରୁନୁ ଏଇ ଶୀତ ଦିନ ଦେଖିକି ପିକନିକ ଟାଇମ ରେ ଗଲେ ହବ ।
ଆମର ତ ଘର ପାଖ ପାଖ । ସେ ହେଲେ ବି ଆମେ ଯାଇପାରୁନ ଆଉ ।
ଏଇ ତ ପ୍ରୋବ୍ଲେମ ଆଉ ନିଏ । ମାନେ ।
ଏଇ ରେ ଏଇ ଖରା ଛୁଟି ତା ଗୋଟେ ବଡ ଛୁଟି ହୁଏ ସେଇ ସମୟରେ ବି ସମସ୍ତେ । ଆସନ୍ତି ରଜ ଯୋଗୁ ସମସ୍ତେ ଆସନ୍ତି ଏ ବୁଲିବାକୁ ଟିକେ ଭଲ ଲାଗେ। କିନ୍ତୁ ତ ପାଗ ଭଲ ନଥାଏ ଖରା ଆଉ । ଖରା ଗରମରେ କୁଆଡେ ଯିବାକୁ ଇଚ୍ଛା ହଉନି ।
ପାଗ ଟା ଠିକ ରହୁ । ଛି ସେଇ ଟାଇମ ରେ ବୁଲି ହଉନି ଆଉ ଛୁଟି ମିଲୁନି ନା । ଏବ ଏବେ ଟିକେ ଅଧିକା ଟାଇମ୍ ‌ଛୁଟି। ଛୁଟି ମିଳୁଛି ଲେକିନ ଖରାରେ ବୁଲି ହଉନି।
ବୁଲି ହଉନି।
ହୁଁ।
ରଜ ଟା ଗୋଟେ ସବୁଠୁ ଏତେ ବଡ ମାନେ ପର୍ବଟା କିନ୍ତୁ ମ ପାଗ ଯୋଗୁ ଠିକରେ ଉପଭୋଗ କରି ହଉନି ପର୍ବ ଟା। ସମସ୍ତେ ଏକାଠି ହଉଛନ୍ତି। ସବୁ କିନ୍ତୁ ତ ଖରା ଆଉ ଗରମ ଆଉ। ନୂଆ ଡ୍ରେସ ପିନ୍ଧିବାକୁ ଇଚ୍ଛା ଛା ହଉନି ଆମେ ସେତଳେ ନୂଆ ଡ୍ରେସ ପିନ୍ଧିକି ପୁରା ରହୁଥିଲୁ। ଏବେ ନୂଆ ଡ୍ରେସ ପିନ୍ଧି ହଉଛି ଫଟା ଟେ ପିନ୍ଧିଲା ବେଳକୁ ଏତେ ଗରମ ହଉଛି। ପିନ୍ଧି ହଉନି।
ପିନ୍ଧି ହଉନି। କଟନ ଜିନିଷ ଟିକେ ପିିନ୍ଧି ହଉଚି ସିନା ଆଉ ଏଇ ଶାଢ଼ୀ ଫାଢୀ ମୋଟା ମୋଟି ଇରା ପିନ୍ଧିହଉନି।
ତମେ ଭୁବନେଶ୍ଵରରେ ରହିକି ବୁଲୁଛ ଭୁବନେଶ୍ବରରେ କିନ୍ତୁ ଭଲ ହଉଛି ଯେ। ଗାଁ ମାନଙ୍କ ଯେତିକି ହଉନି ଭୁବନେଶ୍ଵରରେ ହଉଛି ଆଉ ରଜ ପର୍ବ ବଢିଆ ଆଉ। ତମେ ଭୁବନେଶ୍ୱରରେ କୋଉ କୋଉ ଜାଗା ଯାଇଛ? ଥିଲା
ମୁଁ ଏଇ ବରମୁଣ୍ଡା ତ ବରମୁଣ୍ଡାରେ ଝିଅର ଥିଲା ଆଉ ଏଇଠି ତ ହେଲା ଆଉ।
ଆମର ବରମୁଣ୍ଡା ଟା ପା ହଉ
ହଁ। ଝିଅର କମ୍ପିଟିସନ ଥିଲା ତ ସେଠି ହେଲାଥିଲା ଏ ତ। ନୁହଁ ଏଇ ପ୍ରୋଗ୍ରାମ ଟା ଥିଲା। ସାଙ୍ଗହେଇକି ମାନେ ସାଙ୍ଗହେଇ କି କି ସମ୍ବଲପୁରୀ ଡ୍ୟାନ୍ସ
ସମ୍ବଲପୁରୀ ଡ୍ୟାସର
ହୁଁ ହୁଁ ହୁଁ।
କୋଉଠି ପ୍ରୋଗ୍ରାମ ଥିଲା?
ସେଇ ବରମୁଣ୍ଡାରେ
ବରମୁଣ୍ଡରେ ଝିଅର ଥିଲା
ହୁଁ।
ଓ ହୋ।
ଥିଲା ସେଇଥିରେ କରିଦେଲେ କରିଥିଲା ଆଉ ତାପରେ ମୁଁ ଆଉ କୁଆଡେ ଯାଇନେବି କୁଣିଆ ଆସିଥିଲେ ଘରକୁ ରଜ ଟାଇମରେ
ହୁଁ ହୁଁ।
ସେମାନଙ୍କ ସାଙ୍ଗରେ ଟାଇମ ଗଲା ଆଉ ସେମାନେ ବି ଟିକେ ଯାଇକି ବାହାରେ ବୁଲାବୁଲି କଲେ ମତେ ଆଉ ଇ ଣ ଖରାରେ ଟିକେ ବେଶୀ ବୁଲାବୁଲି କରିଦେଲେ ଦେହ ଖରାପ ହେଇଯାଉଛି।
ନା ଆର ବର୍ଷ ରଜ ପର୍ବ ଟା ମୁଁ ଭୁବନେଶ୍ଵରରେ ରହିଛି। ଥିଲି କାରଣ ଆମର ଗୋଟେ ଶଶୁର ଚାଲି ଯାଇଥିଲେ ଆର ବର୍ଷ ତ ସେ ଆର ବର୍ଷ ରଜ ଟା ମୁଁ ଏତେ ବର୍ଷ ହେଲା ଭୁବନେଶ୍ୱର ସରିଲାଣି କିନ୍ତୁ ରଜ କେବେ ଦେଖିନଥିଲି ଆରବର୍ଷ। ଗଲିନି। ଆମର ଯୋଉ ଅଶୌଚ ହେଇଗଲି ପା ଆଉ ଗଲୁନି ଆଉ ରହିଥିଲୁ ଆଉ।
ପ୍ରାୟ ଜାଗାରେ ହଉଛି। ମୋଷ୍ଟ ଅଫ୍ କର । ସିଙ୍ଗର ମାନେ ସବୁ ଆସୁ ଛନ୍ତି। ଆଉ ନାଚ ଗୀ
ଭୁବନେଶ୍ଵରରେ ଏଥର କଣ ଉଣେଇଶିଟା ନା କୋଡିଏଟା ଜାଗାରେ ହେଇଛି ରଜ ପର୍ବ ଆଉ।
ହୁଁ ହେଇଛି।
ଆମେ ଠାକୁରାଣୀ ଗୁଡା ଦିନ ଆସିଲୁ। ସିଆଡେ ଯାଇଥିଲୁ ଯେ ନୟାପଲ୍ଲୀ ସରିଗଲାଣି।
କ କର ନା କଣ ଗୋଟେ ସେଇଟା? ମୁଁ ଠିକ ସେ ଜା । ନା ନା ନା ରବୀନ୍ଦ୍ର ମଣ୍ଡପ ନା ରବୀନ୍ଦ୍ର ମଣ୍ଡପରେ ଭଲ ହେଇଛି ରଜ ଏଥର। ଡାନ୍ସ ଫେନ୍ସ ବଢିଆ ହେଇଛି ସେଠି ନାଇଁ ବା ଯାଇନି। ଦୂର ହେଇଯାଉଛି ଟିକେ ନା। ମଁ ତ ଯାଇ ରା । ଘରେ ଜଣେ ସପୋର୍ଟ ହି ନ କଲେ ଯାଇ ହବନି। ସୋପର୍ଟ। ସପୋର୍ଟ କାର ହଁ।
ଆମେ ଆସିଲାଳୁ ସବୁ ସରିଗଲାଣି ଆଉ।
ହୁଁ।
ହ ହୋଉ। ହଉ ରହିଲି।
ହଁ ଠିକ୍ ଅଛି।